ହ୍ୟାଲୋ ହଁ ହାଲୋ। ହଁ ମତେ ଶୁଣାଉଛି ଆପଣଙ୍କ କଥା ଆପଣଙ୍କୁ ଶୁଣାଉଛି ତ।
ହଁ ହଁ ଆଉ କଣ ସବୁ କରୁଛନ୍ତି ୟା ପରେ
କଣ ଏବେ ଖାଇବା ପିଇବା ସରିଗଲାଣି ଧୁଆଧୋଇ ସାରିକି ଆସୁଛି।
ଆଚ୍ଛା ଆଚ୍ଛା। ଏଇ ମୁଁ ଝାଡୁ ମାରୁଥିଲି ବା ଏବେ ଏବେ ସନ୍ଧ୍ୟା ହେଇଗଲା ତ। ଝାଡୁ ମାରିକି ଏବେ ଯୋଉ କୁକୁଡ଼ା ମାନେ ଆସିବେ ସେମାନ କୁ ଖାଇବା ପାଇଁ ଦେବି।
ହଁ ହଁ ଆମର ଆଜି ଖାଇବା ଟିକେ ଲେଟ୍ ହେଇଲା ତ ଏବେ ଖାଇବା ପିଇବା ସରୁଛି।
ଆଛା ହଁ ହଁ। ସେମିତିକା ହା ହେଇଯାଏ ଆଉ କଣ କରିବା?
ଆଜି ବର୍ଷା ପାଗ ସିଆଡେ କରିଛି ନା ଖରା ହେଇଛି।
ହଁ ହଁ ବର୍ଷା ପାଖ ଲାଗି ରହିଛି ଏଇ ମେଘୁଆ ପୁରା ଢାଙ୍କ ଢାଙ୍କିକି ମେଘ ଢାଙ୍କିକି ରହିଛି କିନ୍ତୁ ଆଜି ଖରା ଦେଇନି। ଜମା ଦେଇନି ସକାଳୁ ପୁଣି ବର୍ଷା ପୁରା ଜୋରସେ ଆସିଥିଲା। ଜୋରେ ବର୍ଷା।
ଓ ଆଉ ଆଜି କଣ ଖାଇବା ହେଇଥିଲା?
ଆଜି କଲରା ଭାଜା ଆଜି ବି କହିଥିଲି ଆଉ ଯୋଉ ମଜା ସେ ବି କରିଥିଲି ଆଉ, - ପୁଣି ଏଇ ଭଜା କରିଥିଲି ପଟଳ ଆଡ ଭଜା।
ହଁ ସବୁଆ ଯେ ଭଜା ମାନେ ସବୁ ଆଉ। ଭଜା ଏପରି ହେଇଥିଲା।
ଆଁ
ମୁଁ କହିଲେ ସବୁ ଆଜି ଖାଇବା ଭଜା ଉପରେ ହେଇଥିଲା।
ହଁ ହଁ ମୁଁ ଯାଉ ଉପ ହିଁ-। ଆଉ ମତେ ଜଣେ ସାଙ୍ଗ କହି ଦଉଥିଲେ ତ ଏଇ ଯୋଉ ବାଉଁଶର ଯୋଉ ଶାଖାଗୁଡା- ଏଇ ଯେଉଁ ଇଏ କରନ୍ତି।
ସେଗୁଡା- ଆପଣ ହିଁ କହିଦେଇଥିଲେ ନା କଣ ମତେ ଗୋଟେ ସାଙ୍ଗ- ହ କହିବେ କହୁଥିଲେ। ଯେ ମୁଁ କରିଥିଲି। କିନ୍ତୁ ସେଗୁଡା- ଭଲ ଲାଗିଲାନି।
ନା ଆପଣଙ୍କଠୁ କାଲି ମୁଁ ମାନେ କେମିତି ପ୍ରଣାଳୀ ଟା ବୁଝିଥିଲି। ଯେ ଆପଣ କେମିତି କରୁଛନ୍ତି। ହଁ ଶୁଭ ଯାଉଛି। ମୁଁ କହିଲି ମୁଁ କାଲି- ଶୁଭା ଯାଉଛି। ହ୍ୟାଲୋ ମୁଁ କାଲି ଆପଣଙ୍କଠୁ- ପ୍ରଣାଳୀ ଶିଖିଥିଲି କେମିତି ହଉଛି ସେ ଜିନିଷ ଟା। ତ ଆପଣ କାଲି ମତେ ଶ- ଶୀଖାଇଥିଲେ ଯେ ଏଇ ଟାଇପ ର ହଉଛି ବୋଲିକା।
ଉଁ କଣ କହିଲେ?
ମୁଁ କହିଲି ମୁଁ ଆପଣଙ୍କଠୁ କାଲି ଶିଖିଥିଲି କେମିତି ସେଇଟା ହଉଛି ବୁଲିକା।
ଆଛା ନା ମତେ ଗୋଟେ ସାଙ୍ଗ କହିଦେଇଥିଲେ ମୁଁ ଜାଣିନଥିଲି। ତ ସେଥିପାଇଁ ହଁ।
ଆଉ ଆପଣଙ୍କ କୁନି ପୁଅ କଣ କରୁଛନ୍ତି?
ହ୍ୟାଲୋ ହ୍ୟାଲୋଓ ମୁଁ କହିଲି ଆପଣଙ୍କ କୁନି ପୁଅ କଣ କରୁଛନ୍ତି?
ଦେ ସେ ଇଏଟା।
ଆପଣଙ୍କର ଗୋଟେ ଛୋଟ ପୁଅଟେ ଅଛି ନା? ହ୍ୟାଲୋଓ
ହଁ ହଁ ହ୍ୟାଲୋ ନା ନା ନା ଏଗାର ମାସ ଖଣ୍ଡେ ହ। ହଁ ହଁ ହଁ
ହଁ ହଁ ଆପଣ କହୁଥିଲେ ବି ଆପଣ ସିଲେଇ ବି କରୁଛନ୍ତି। ସିଲେଇ କରୁଛନ୍ତି ନା ଆପଣ?
ହଁ ହଁ ମୁଁ କରୁଛି ସିଲେଇ ବି ଏଇ ଯେତେବେଳେ କୁ ଫାଙ୍କା ମିଳେେ ଆଉ ଛୋଟ ଛୁଆକୁ କୁ ନେଇକି ତ ହୁଏନି ସେମିତିକା କରି ଆଉ ଯେତେବେଳକୁ ଫ ପଡିଯାଏ ସେତେବେଳକୁ ଯୋଉ ଗୁଡା ଏଇ ଛୋଟ ଛୁଆର ଡ୍ରେସ- ବଉଦର ଯୋଉ ଛିଣ୍ଡା ଛିଡି ହେଇଥାଏ ଆଉ ଯୋଉ ସେଗୁଡା ହିଁ କରେ ଆଉ ଏବେ ବ୍ଲାଉଜ କରୁନି କାହିଁକି, ଏଇନା ଏବେ କରିହବନି ଏବେ ଛୋଟ ଛୁଆ ନା ସେ ସବୁ ଜିନିଷକୁ ଏପଟ ସେପଟ କରିଦେବ ଓହୋ ପୁଣି ଏବେ ତ ଛୋଟ ଛୋଟ ପିଲା ନା ଏବେ ଯୋଉ ଜିନିଷ ଗୁଡା ଆ ପାଟିରେ ସେ ଭିତରେଇ ଦବ ସେଥିପାଇଁ ମୁଁ କରୁନି ଏବେ
ସେ ଜିନିଷ ଗୁଡା ରଖି ଦେଇଛି।
ଏବେ କଣ କରୁଚି ପୁଅ ଆପଣଙ୍କର?
ହଁ ସେ ବୁଲିବା ପାଇଁ ପଳେଇ ଯାଇଚି। ମୁଁ ତାକୁ ଉ ତା ଜେଜେମା ଆସି ଆସିଥିଲେ ତ ମାନେ ନେଇଗଲେ ମୁଁ ଏବେ ଘର ଯେ ଝାଡ଼ୁ କରି ସାରିଲା ପରେ ଏ ଯୋଉ କୁକୁଡା ମାନେ ଏବେ ଆସିବେ ସେମାନଙ୍କୁ ଖାଇବା ପାଇଁ ଦେବି। ଆଉ ମୋତେ ହଁ ସେ ମଜା କଥା କହିଦେଉଥିଲି ଏଇ ଯେଉ ଶାଖାଗୁଡ଼ା ସେଇଟା ମତେ ଜଣେ କହିଦେଇଥିଲେ। ମୁଁ ଜାଣିନଥିଲି। ମୁଁ ତ ଏନ୍ତି ପ୍ରଥମେ ସିଝେଇକି ମୁଁ ମସଲା କଷିକି ରୋଷେଇ କରୁଥିଲି। ଜଣେ ସାଙ୍ଗ ମୋ ମତେ କହିଦେଲେ। ଆଜି ମୁଁ ସେଇଟା ଟ୍ରାଏ ମାନେ କରିଥିଲି। ବହୁତ ସୁନ୍ଦର ଲାଗିଲା। ମୁଁ ଜାଣିନଥିଲି ଏମତି ଲାଗିବ ବୋଲି। ମୁଁ ଆଜି ପ୍ରଥମେ ଛୋଟ ଛୋଟ କାଟି ଦେଇଥିଲି। ଆଉ କାଟି ଦେଇ ସାରିଲା ପ ପରେ ସେଠି ଛୋଟ ଛୋଟ ଆଳୁ ମଧ୍ୟ କାଟି ଦେଇଥିଲି। କାଟି ଦେଇକି ପିଆଜ ପୁଣି କାଟି ଦେଇଥିଲି। ଆଉ ପୁଣି ବିଲାତି ଆଉ ମସଲା ଟିକେ ପେଷ୍ଟ ଥିଲା ଯେଉଁ ମସଲା ସେଗୁଡ଼ା ପକେଇକି ହଳଦୀ ଲୁଣ ସାନିକି ଯେଉଁ ପୁରା ସାନି ଦେଲି ହାତରେ ଗୋଳେଇକି। ଆଉ ତାପରେ ତେଲ ସାହାଯ୍ୟରେ ଭାଜିଲି। ପାଣି ଜମା ଦେଇନି। ସେ ସାଙ୍ଗ କହିଥିଲା ପାଣି ଜମା ଦେବନି। ପାଣି ଜମା ଦେଇନି। ଆଉ ଚୁ୍ଲି ସାହାଯ୍ୟରେ ହିଁ କରିଥିଲି ନା କଣ ଭାରି ଟେଷ୍ଟ ଲାଗିଲା ମାନେ ବଢ଼ିଆ ଲାଗିଲା। ମୋତେ ଆଜି ମୁଁ ଖାଇକି ଜାଣିପାରିଲି ଯେ ତାଙ୍କ ସେମାନେ କହିଥିବାରୁ ମୁଁ କରିଲି।
ନା ଆମର ଏ ଆମେ ସେ ଜିନିଷ କେବେ ଖାଇନୁ ନା ତ ସେ ଟାଇପ ଟା ଆମେ ଜାଣିନୁ। ମାନେ, ଯିଏ ଜାଣି ଖାଇଥି ସେ ସେ ସେ ତ ରୋଷେଇ ର ପ୍ରଣାଳୀ ଟା ଜାଣିଥିବେ।
ହଁ ହଁ ହଁ। ସେଇଟା ତ ନିହାତି। ଆଉ ମୁଁ ଜାଣିନଥିଲି ଏମିତିକା ଟେଷ୍ଟ ଲାଗିବ ବୋଲି। କିନ୍ତୁ ଆଜି ଫିଲ୍ କଲି ମୁଁ ଭାବିଥିଲି ମୋ ଶାଶୁ ମା କଣ କହିବେ ନା କଣ ମୁଁ ଜାଣିନି। କିନ୍ତୁ ଭଲ ଲାଗିବ କି ନାଇଁ ନହେଲେ କହିବେ ଏମତି କରିଲ କହିକି ମୋ ଶାଶୁ ମା ଏମିତି ଯେଉଁ ପ୍ରୋସେସ୍ ରେ କରନ୍ତି ମୁଁ ସେଇ ଇଏ ରେ କରେ। ତ ଆଜି ମୁଁ କହିଲି ରୁହ। ସେ ସାଙ୍ଗ କହିଛନ୍ତି ମୁଁ କରିକି ଦେଖେନା ଟ୍ରା ପ୍ରଥମେ କେମିତି ଲାଗୁଛି। ଆଉ ନହେଲେ ଆଉ କରିବିନି ଜମା। ତ କରିକି ଦେଖିଲି ଯେହେତୁ ବହୁତ ସୁନ୍ଦର ହେଇଥିଲା। ମୋ ଶାଶୁ ମା କହୁଛନ୍ତି ଆ କେମିତି ତିଆରି କରିଲ। ମାନେ ମୁଁ କହିଲି ଏମତି ଏତି ମୋ ସାଙ୍ଗ ଜଣେ କହୁଥିଲେ ଆଉ ମୁଁ ହେମିତି ପ୍ରୋସେସ ରେ କଲି ବୋଲି କହିଲି।
ଅ ହଁ।
ଆ ଆପଣଙ୍କ ଘରେ ହଁ ସମସ୍ତେ ଭଲ ଅଛନ୍ତି ଘରେ। ଏବେ ଏବେ ଶଶୁର ମୋର ନେଇଗଲେ ଛେଳି। ଚରେଇବା ପାଇଁ। କାହିଁକି ନା ଏବେ ଛେଳି ମାନଙ୍କୁ ଭୋକ ଲାଗୁଛି ଏ ବର୍ଷା ପାଗ ଯୋଗୁ ନା ଠିକ୍ ଭାବରେ ସେମାନେ ଇଏ ହେଇପାରୁନାହାନ୍ତି। ଖାଇ ଖାଦ୍ୟ ସେମାନେ ହଁ ଖାଦ୍ୟ ଖାଇ ପାରୁନାହାନ୍ତି। ଠିକ୍ ଭାବରେ ବର୍ଷା ଯୋଗୁ ସେମାନେ ଫେରି ଆସୁଛନ୍ତି ଘରକୁ। ଆଉ ଏବେ ସେଥିପାଇଁ ଆଜି ଟିକେ ଉଁ ଫାଙ୍କ ପଡି ଯାଇଚି। ଏଇ ହୁଁ ଦଶଟା ପାଖାପାଖିରୁ ବର୍ଷା ଦେଇନି। ଫାଙ୍କା ତ ମେ ମେଘ ଢାଙ୍କିକି ଅଛି କିନ୍ତୁ ଫାଙ୍କା ହିଁ ଦେଖାଯାଉଛି ବେଳକୁ ନେଇଗଲେ ଟିକେ ବୁଲେଇ କି ଆଣିବେ ସେମାନଙ୍କୁ କିଛି ଖାଦ୍ୟ ଖାଇକି ଆସିବେ ଭୋକରେ ହିଁ ଅଛନ୍ତି। ସେମାନେ ଆ ଆମର ମଣିଷ। ତ ଯେମିତି ଭୋକରେ ଥିଲେ କେମିତି ଲାଗେ ଆଉ ଛେଳି ମାନଙ୍କୁ କେମିତି ଲାଗିବ? ସେମାନେ ବି ତ ପଶୁ ଜ
ଆଉ କୁକୁଡ଼ା କୁ କଣ ଦଉଛନ୍ତି ଖାଇବାକୁ ମାନେ ଭାତ ନା ତାଙ୍କ ଦାନା?
ହଁ ଦାନା ଦେଇନିଉ ଆମେ ଧାନ ଦଓଉ ଚାଉଳ ଦଓଉ ଛୋଟ ପିଲାମାନଙ୍କୁ ଚାଉଳ ନହେଲେ ଧାନ ହିଁ ଖାଆନ୍ତି।
ହୁଁ ଏ ଯୋଉ ଭାତ ବି ଖାଆନ୍ତି ତ ଭାତ ଦିଅନ୍ତି।
ହଁ ହଁ ଭାତ ବଳିଥିଲେ ଦେଉ। ମୁଁ ଯେମିତି ରୋଷେଇ କରେ ନା କଣ ମୁଁ ଜାଣିନି। କିନ୍ତୁ ମୁଁ ଯେତେ ବି ରୋଷେଇ କରେ ମୋ ଭାତ ବଳେ ଖାଲି ଅଳ୍ପ ବଳେ। ଆଉ ନହେଲେ ବଳେନି ଯେବେବି ମୁଁ ରୋଷେଇ କଲା ବେଳକୁ।
ଠିକ୍ ହିସାବ ମାନେ ଠିକ୍ ହିସାବରେ ହିଁ ମୁଁ ରୋଷେଇ କରେ କାହିଁକିନା ଅଧିକ କରେନି ଅଧିକା କଲେ ଇଏ ହେଇଯି ବନା ହଁ ହଁ ସେତ ହଁ ମୁଁ ଯାହାବି କରେ ମୁଁ ଠିକ୍ ହିସାବରେ ହିଁ କରେ ରୁଟି କଲାବେେଳକୁ ବି ମୁଁ ଠିକ୍ ହିସାବରେ ହିଁ କରେନା କି ମୋର ସବୁ ସରିଯାଏ।
ରାତି ଟାଇମ ରେ ରୁଟି ଖାଇବ ନା ଭାତ?
ନା ନା ଆମେ ସନ୍ଧ୍ୟା ବେଳକୁ ରୁଟି ଖାଉ ଆଉ ଦିନ ବେଳେ ଭା ତ ଆଉ ସକାଳେ ବି ନାସ୍ତା ଯୋଉ ମୁଢ଼ି। ଆଉ ନହେଲେ ମୋ ଶଶୁର ମୋ ଶାଶୁ ଭାତ ଖାଇଦିଅନ୍ତି କାହିଁକି ନା ସେମାନେ ଗାଈ ଜଣେ ଯାଆନ୍ତି ଆଉ ଜଣେ ଛେଳି ଚରାଇବା ପାଇଁ ଯାଆନ୍ତି। ତ ଘରେ କେହି ନାହାନ୍ତି ତ ସେମାନେ ଭାତ ଖାଇକି ହିଁ ଯାଆନ୍ତି ଦଶଟା ବେଳକୁ।
ଓହୋ।
ହେଲେ ମୁଁ ଛୁଆ ଧରିକି ଥାଏ ଆଉ।
ତିନି ଟାଇମ୍ କହିବାକୁ ଗଲେ ଭାତ ଆଉ।
ହଁ ହଁ ମୁଁ ଦିନ ବେଳେ ହିଁ ଭାତ ଖାଏ ଆଉ ଯୋଉ ଦିନ କାମ ସରିବା ପାଇଁ ଲେଟ ହେଇଯାଏ ମୋ ଦଶଟା ହେଇଯାଏ। ତ ମୁଁ ଭାତ ହିଁ ଖାଇଦିଏ ସେତେବେଳକୁ ନ ନାସ୍ତା କରେନି କାହିଁକି ନା? ନସ୍ତା କଲା ବେଳକୁ ହବନି ର ରୁଟି ମଧ୍ୟ କରେ ତ ରୋଟି କରିବା ପାଇଁ ବି ଟାଇମ ଦରକାର ନା ଛୋଟ ପିଲା ନା। ତ ରହେନି ତାକୁ ମୁଁ ଶୋଇ ଶୋଇ ସାରିଲା ପରେ ମୁଁ କାମ ଗୁଡ଼ାକ କରେ ଆଉ ନହେଲେ କାମ ହୁଏନି ସେମତି ଆଉ ଏବେ ତ ବିଲ କାମ। ପଡିଛି ନା ଏବେ ତଳି ଦେଖବା ପାଇଁ ବାପା ମା ଯାଆନ୍ତି। ଆଉ ପୁଣି ଛୁଆ ନେଇକି ରୋଷେଇ କଲା ବେଳକୁ ବହୁତ କଷ୍ଟ ହେଇଯାଏ ମୋ ପାଇଁ
ହଁ ଛୁଆଏବେ ମା କ୍ଷୀର ନା ବାହାର ଖାଦ୍ୟ ଖାଉଛି?
ହଁ ମା କ୍ଷୀର ଖାଉଛି ପୁଣି ଭାତ ଖାଇଦିଅ ମୋ ସହିତ। ଭାତ ଦଉଛି ଭାତ
ମାନେ ଛୁଆ ତିନି ବର୍ଷ ଏଗାର ମାସ କହୁଛନ୍ତି ପା?
ହଁ ହଁ ହଁ ହଁ।
ଆ ଆପଣଙ୍କ ସହିତ କେମିତି ଭାତ ଖାଆନ୍ତି ଗୋେ ଏଗାର ମାସର ଛୁଅ? ଗୋଟା ଭାତ ଖାଆନ୍ତି?
ହଁ ଖାଇଦିଏ ସେ ଗୋଟା ଭାତ ଏବେ ଟିକେ ମାନେ ଇଏ କରି ଦେଇକି ଡାଲି ସହିତ ଆଳୁ ଦେଇକି ଇଏ କରିଦେଇକି ସେ ଖାଇଦିଏ।
ନିଜ ତ ଆପଣ ଖୁଆନ୍ତି ନା ସେ ନିଜେ
ନା ନା ମୁଁ ଖୁଆଇ ଦିଏ କାହିଁକି ନା ସେ ଖାଇଲା ବେଳକୁ ସେ ସବୁ ସେଟା ନଷ୍ଟ କାହିଁକି କରିବା ଭାତ ସେଥିପାଇଁ ମୁଁ ହିଁ ଦିଏ ଆଉ ସେ ବସିଥାଏ ବା ଆଉ ତାକୁ ସେମିତି ସେ ଖେଳୁଥାଏ ଆଉ ସେମିତି କି କାହିଁ କରେ ଏକା ଆଉ ସମସ୍ତେ ତ କାମ କୁ ବାହାରି ଯାଆନ୍ତି ବେଳକୁ ଆଉ ନିଜେ ନିଜର ଛୁଆର ଯତ୍ନ ତ ନିଜକୁ ହିଁ ନେବା ପାଇଁ ପଡିବ ନା।
ହୋଉ ମ୍ୟାଡ଼ାମ ମୁଁ ରଖୁଚି।
ହଉ ହଉ ଠିକ୍ ଅଛି ହଉ।